କଣ କରୁଥିଲ।
ଏଇ ବସିଛି ଆଉ।
ଆଜି ଖରା ହେଇଛି ନା ତମ ଆଡେ।
ହଁ ଆଜି ପୁରା ଚାଇ ଚାଈ ଆ ଟାଣ ଖରା।
ନା ଆଜି ଏଟା ଖ ଖରା ଫରା କିଛି ନାଇଁ ଖାଲି ପବନ ଜୋରେ ଦୋଉଛି ପୁରା କାଆଁଳିଆ ପାଗ ରଜପାଗ କରିଛି।
ଆଉ ଇଆଡେ ସେମିତି ପାଗ ହଉଥିଲା ଆଜି ଖରାଟା ହେଇଛି।
ଓହୋ ଆଉ ରୋଷେଇ ସରିଲାଣି।
ହଁ ରୋଷେଇ କଣ ମାଛ ଭଜା ହଉଛି ଆଳୁ ସିଝା ହେଇଛି ଯିଏ ସାଧା ଖାଇବେ ପଖାଳ। ମାଛର ତରକାରୀ ହବ ଖ ହବ ଆଉ।
ହଁ ୟାଡେ ଆଜି ପାଗ ବଢିଆ ହେଇଛି ରଜପାଗ। ଏଇ ଭାତ ବସେଇ ସାରିଛି ଚିକେନ୍ କି ଅଣ୍ଡା ଫଣ୍ଡା କଣ ଆଇଲେ କରାହେବ।
ହୁଁ ହୁଁ।
ଛୁଆଉରା ପଳେଇଛନ୍ତି ଦୋଳି ଖେଳି ଦୋଳି ଖେଳି ପଳେଇଛନ୍ତି। ଏଇଆଡେ ମାଉସୀ ଘରେ ଦୋଳି ପଡିଛି। ନାଇଁ ତାଙ୍କର ଗୋଟେ ଘର ଆଗରେ ସବୁ ଓ ଦୋଳି ଟେ ଟଙ୍କା ହେଇଛି। ସେ ସେଇଠି ଡେଲି ପଳୁଛନ୍ତି ଖେଳିକି ଆଉଛନ୍ତି।
ଓହୋ ବଡ ପୁଅ ସାନ ପୁଅ।
ଦି ଜଣା ଙ୍କ ହଁ।
ହୁଁ ହୁଁ କଣ ଖାଇଛ।
ବଢିଆ ପବନ ଦୋଉଚି। ମୁଁ ଆଜି ଚକୁଳି ପିଠା ଚିନି ଖାଇଲି ପୁଅ ଚକୁଳି ପିଠା ଅମୁଲ ଖାଇଲା। କରିଥିଲି କାଲି ବିରି ଚାଉଳ ବତୁରେ ଦେଇଥିଲି। ଆଜି ସଖାଳୁ ତାକୁ ଗଡେଇକି ଟିକେ ଗୋଡିଥିଲା ଘର ଚାଉଳ। ହଁ ଗଡେଇ କି ତାକୁ କରିଦେଲି ପିଠା ସେତାର ପିଠା ଖାଇଲା ତାର ପିଠା ପ୍ରିୟ।
ହୁଁ କେମିତି କର ପିଠା କୋଉଥିରେ।
ଚକୁଳି ପିଠା ବିରି ଚାଉଳ ଆଉ ଥରେ ଥରେ ଅଟା ପି ଠା। କରିଦି ଯେତବେଳେ ବିରି ଚାଉଳ ନକରେ ଅଟା ପିଠା କରିଦିଏ। ତମେ କଣ ଖାଇଛ।
ମୁଁ ଚୁଡା କଦଳୀ ଖାଇଛି ଚା ରୁଟି ଖାଇଛି ଓଟସ କରିଛି ପୁଅ ପାଇଁ ଆଉ। କ୍ଷୀର ପକେଇକି ଓଟସ ଟିକେ କରିଦେଇଛି ସେ ଖାଇବ ଅ।
ଓହୋ ଆଉ ରଜ ତ ଅଳପ ଦିନି ରହିଲା।
ହୁଁ।
ଘରକୁ ଯିବାର ଅଛି ଦେଖିଆ ଆଉ। ନଣନ୍ଦ ହେରିକା ଆସିବେ ପର ଦିନ।
ହୁଁ ହୁଁ ତମେ ପଳେଇ ଆସିବ।
ଆସିବେ ଦେଖିିଆ ଆଉ ଯିବାର ତ ଅଛି।
ଲୁଗାପଟା କିଣା କିିଣି କଲଣି।
କଟନ ଲୁଗା ଅଛି ଅଛି ଲୁଗା। ଘରେ ଦେବେ ଅଛି।
ନଣନ୍ଦ ଘରକୁ ଭାର ଫାର ଯାଏ ରଜରେ।
ନାଇଁ ତ ସେ ତ ରଜକୁ ଏଇଠି ପଳେଇ ଆସନ୍ତି। ସେ ସବୁ ବର୍ଷ ରଜରେ ଏଇଠି ଆସନ୍ତି ହାରି। ଗୋଟେଆ ପବନ ଦଉଛି ଆଜି।
ହୁଁ ରଜ ପାଗ ଦେଇଛି କହୁଛ ଆଉ। ଭଲ ଲାଗୁଥିବ ଗରମ ହଉନଥିବ।
ଜୋରେ ଦଉଛି ବଢିଆ ଲାଗୁଛି। ଏ ଦି ଜଣ ଖାଲି ମାଡୋଗଳ ଲାଗିଯାଇଛି ତାକୁ ନେଇଯାଇଛନ୍ତି ଦଉଳି ଖେିବା ପାଇଁ ଗୋଟେ ଖେଳନାଙ୍କୁ ଛଡ଼ା ପିଟା ହେଉଛନ୍ତି।
ଛୁଆ ସେମିତି ହେବେ।
ସେ ତାଠୁ ରୁ ନେଇଯାଉଛି ସେ ତାଠୁ ନେଇଯାଉଛି ଏ କହୁଚି ମୋ ଖେଳନା ନେଇଗଲା ସେ କୋଚି ମୋ ଖେଳନା ନେଇଗଲା।
ପୁଅର ଆଡମିସନ କରିବ ଏ ବର୍ଷ ନା ଆର ବର୍ଷକୁ।
ପ୍ଲେ ସ୍କୁଲରେ କହୁଛନ୍ତି କରିବାକୁ ତ ଠିକ ନାହିଁ ଦେଖିବା।
ଦି ଜଣଙ୍କର।
ଆଡ଼ମିସନ୍ ତ ହଁ ଆଡ଼ମିସନ୍ ତ ଜଣଙ୍କ ଛଅ ହଜାର ପାଞ୍ଚଶହ ନେବେ ମାସକୁ ପୁଣି ସାତଶ ହ ନା ଆଠ ସହ।
ହଁ। ସବୁଆଡେ ସେଇଆ ଆମର ବି ଏପଟେ ସ୍କୁଲରେ ଆଡମିସନ୍ ସେଇ ଛଅ ହଜାର ପାଞ୍ଚ ହଜାର ନେଇ କି କ୍ଲାସ୍ ୱଇଜ ଆଠ ହଜାର ଦଶ ହଜାର ପନ୍ଦର ହଜାର ଟଙ୍କା ଏମତି ଆଉ ମନ୍ଥଲି ଫି ଫି ଆଠଶହ ହଜାରେ ବାରଶହ ପନ୍ଦରଶହ ନେଇ କି ଆଉ ବଡ ଛୋଟ ମିଶିକି ଇ କ୍ଲାସ ୱାଇଜ୍।
ସେ ବୁଝିଥିଲେ ଯେ ଆଡିମିସନ୍ ଛଅ ହଜାର ପାଞ୍ଚଶହ ଆଉ ଏ ହେଲା ମାସ କୁ ନେବେ ଆ ସାତଶହ ପଚାଶ ଟଙ୍କା ନା ଆଠଶହ ପଚାଶ। ଠିକ ହେଇନେଇ କରିବେ କି କରିବେନି।
ହୁଁ ପାଠ କଣ ଶିଖିଲାଣି ପୁଅ।
ସେ ୱାନ୍ ଟୁ କହିଦଉଛି ଟେନ ପର୍ଯ୍ୟନ୍ତ ମଝିରେ ଗୋଟେ ଗୋଟେ ଛାଡି ଦଉଛି। ଫୋର୍ ୱାନ୍ ଟୁ ଥ୍ରୀ କହିଦଉଛି ଫୋର କହିଦେଇକି ଫାଇଭ୍ ପରେ କହୁଛି ସେଭେନ ସିକ୍ସ ଛାଡ଼ି ଦଉଛି। କହିଦଉଛି ଗୋଟେ ଗୋଟେ କେତେବେଳେ କେମତି ଛାଡି ଦଉଛି ଏ ବି ସି ଡି ସେତ ଏ ବି ସି ଡି ସେ ଚାରିଟା ଅକ୍ଷର କହୁଛି ବଡି ପାର୍ଟ ସବୁ ପଚାରିଲେ କହିଦଉଛି। ବେଲି କୋଉଟା ବ୍ୟାକ କୋଉଟା ଚୀକ୍ କୋଉଟା ସବୁ କହିଦଉଛି। ମନ ମୋଟିଆ ଯେତେବେଳେ ଇଚ୍ଛା ହଉଛି ପଚାରିଲେ କହୁଛି ନହେଲେ ନାହିଁ।
ହଁ ହ।
ଏ ଆପଲ ଏଲିଫ୍ୟାଣ୍ଟ ଏଇରା ଟିକେ ଚି ଚିନ୍ହିଛି। କୁକୁରକୁ କଂ କୁହନ୍ତି ବିଲେଇକୁ କାଂ କୁହନ୍ତି ହାତୀକୁ ମାଙ୍କଡ କୁ ଏଇରାକୁ ସି ଗୋଟେ ଗୋଟେ କହୁଛି।
ହ ଛୁଆଙ୍କୁ ତ ଏମିତି ଶିଖାନ୍ତି ଆଉ ଆନିମାଲସ ନେମ ଭେଜି ଟେବଲସ ନେମ୍ ଫ୍ରୁଟ୍ସ ନେମ୍ ଫ୍ଲାୱର୍ସ ନେମ୍।
ଆଉ
ଯାହା ଟିକେ ବର୍ଷେ ଏଇ ବଡ଼ ସେଏ ହଁ ତାର ଏକ ଦୁଇ କଣ ପଡେ ତାକୁ ତ ପଚାରିଲେ ସେ କିଛି କହୁନି ପୁରା ଏମିତି ଘୁମେଇକି ବଉଛି। ଦଣ୍ଡା ବାଳୁଙ୍ଗା ସ୍ପଷ୍ଟ ବାଳୁଙ୍ଗା ନୁହେଁ। କୁଳରେ ଲାଗି ଯାଉଚନ୍ତି ସାଙ୍ଗେ ସାଙ୍ଗେ ଇଏ ନନା ନନା ହେଇକି ପଳଉଚି ସେ ତାକୁ ପେଲି ଦଉଚି ମୁଖି ମାରି ଦଉଚି ଗାଲ ଦିଟାଙ୍କ ଖଣ୍ଡିଆ ନନା ମାଇଲା ନନା ମାଇଲା ହଉଚି। ବର୍ଷା ଟା ହଉନି କିଛି ନାଇଁ।
ତମର ଫୁଲ ଗଛ ଫୁଲ ଗଛ କଣ ଲଗେଇଚ?
ଆମର କିଛି ଫୁଲ ଗଛ ନାହିଁ ଖାଲି ଘର ଆଗରେ ଦେଢସୁର ର ଦିଟା ଫୁଲ ଗଛ ଲଗେଇଥିଲେ। ଗୋଟେ ପୁରା କନ୍ୟାରୀ ଫୁଲ ଭଳିଆ ପୁଟିବ ହଳଦିଆ ପୁରା ବଡ ଗଛଟେ ଅଛି ସେଇଟା ଆଉ ଗୋଟେ ସୂର୍ଯ୍ୟମୁଖୀ ଟାଇପ୍ ର ଗୋଟେ ଫୁଲ ଫୁଟୁଛି ଘର ଆଗରେ ବଡ ବଡ ଫୁଲ ଗୋରେ ଫୁ ସେଇରା ଦିଇଟାତ ଗଛ ଟଗର ଗଛ ଗୋଟେ ଗୋଲାପ ଗଛରେ ଏବେ ଫୁଲ ଫୁଟୁଛି। ଛାତ ଉପରେ ଲଗା ହେଇଥିଲା ଯେ ମାଙ୍କଡ଼ ସବୁ କୁଣ୍ଡକୁ ଭାଙ୍ଗି ଦେଇଚନ୍ତି।
ମୁଁ
ମାଙ୍କଡ ଚହୁରା ଫୁଲ କୁଣ୍ଡ ଭାଙ୍ଗିଦେଇଚନ୍ତି।
ଆଉ ତୁମ ସେଠିକାର ମାର୍କେଟ କେମିତି ଯାଅ ବୁଲାବୁଲି କରିବାକୁ ନା ନାହିଁ?
ହଁ ମୁଁ ଯାଏ ଦକ୍ଷିଣକାଳୀ ମନ୍ଦିର ଅଛନ୍ତି ସେଠିକି ଯାଏ ସଟରର୍ଡେରେ। ମାର୍କେଟେ ଏ କେତେବେଳେ ପୁଅକୁ କେତେବେଳେ ନେଇକି ଯାଏ। କାଲିକି ପହରଦିନ ଆଡେ ଯିବାର ଅଛି ପୁଅର ଡ୍ରେସ୍ ଆସିବ।
ସେଠି କଣ ଖାଇବା ଜିନିଷ ଭଲ ମିଳେ ନା ସ
ଏଠି ତ ହେଏମିନ୍ତି ଯାହା ଏଇ ବେଶୀ ବିଖ୍ୟାତ ବରା। ଢେଙ୍କାନାଳ ର ବରା ପ୍ରସିଦ୍ଧ କିନ୍ତୁ ବରା ମୂଳରୁ ଟେଷ୍ଟି ନାଇଁ କିଛି। କିଛି ନାହିଁ ଗୋଟେ ବଡ଼ ବଡ଼ ବରା ଯୋଉ ଛୋଟ ଛୋଟ ଦିଇଟଙ୍କିଆ ପାଞ୍ଚ ଟଙ୍କିଆ ପରା ସେଇଟା ଭଲ ଲାଗେ ଯୋଉ ବରା ବିଖ୍ୟାତ ବରା କୁହନ୍ତି। ହେରା ଜମା ଭଲ ଲାଗେନି ମତେ ତ ହେରା ଜମା ଭଲ ଲାଗେନି।
ହୁଁ ହୁଁ।
ମୁଁ ଖାଲି ମାର୍କେଟେ ଗଲେ ଗୁପଚୁପ୍ ଖାଇକି ଆସେ ଆଉ କିଛି ଖାଏନି।
ହଁ ହଁ। ଏଥର ଦୋକାନ ଭଲ ଚାଲିଛି?
ହଁ ସେମିତି ଚାଲିଛି ସବୁ କଲେଜ୍ ଛୁଆ ତ ପଳେଇଛନ୍ତି ରଜ ଛୁଟି ପାଇଁ।
ହୁଁ।
ଏ ଆଗରେ ସନ୍ ହସ୍ପିଟାଲଟା ମଝିରେ ଚାଲୁଥିଲା ପୁଣି ବନ୍ଦ ହେଇଯାଇଥିଲା ଭଲ ଚାଲେ।
ସେ ଷ୍ଟାଫ୍ କିଛି ରହିଲେନି କେହି ପେମେଣ୍ଟ ଭଲରେ ଦେଲେନି ଯେ ଏବେ ପୁଣି କଣ ଷ୍ଟାର୍ଟିଂ କରି ଅଛନ୍ତି ପରା ନୂଆରୁ ଭଲରେ ହେଁ ଚଲେଇବା ପାଇଁ ଦେଖିବା କଣ ହେଉଛି କେଜାଣି
କରିକି ରହିଯାଉନ?
ମୋ ଯା ରହିଛନ୍ତି।
କଉଠି?
ମୋ ପୁଅ ମାନେ ଛାଡିବନି ମୁଁ ଜାଣିନି ତ।
ଯାଉଛନ୍ତି ସବୁ?
ମୁଁ ଯାଣିନି। ହଁ ସେ ସବୁବେଳେ ଯାଉଚନ୍ତି ନଅଟାରୁ ଆସୁଚନ୍ତି ଗୋଟେ ଦିଟାରେ ଖାଇଦେଇକି ପୁଣି ପଳଉଚନ୍ତି ଛଅଟାରେ ଆଉଚନ୍ତି
କଣ ଡ୍ୟୁଟି?
ତାଙ୍କ ପୁଅ ରହିଯାଉଛି ମୋ ପୁଅ ରହିବନି ମୋତେ ଛାଡ଼ିକି।
ଉଁ ହୁଁ ଡିୟୁଟି କଣ?
ଡିୟୁଟି କଣ କରେ ମୁ ଜାଣିନି। ସେ ତ କଣ କହୁଥିଲେ ଖାଲି ପେସେଣ୍ଟ ମାନେ ଆସିଲେ ସେମାନଙ୍କୁ ନେଇକି ଖାଲି ଡକ୍ଟର ପାଖକୁ ଯିବ। ମୁଁ ଜାଣିନି ଭଲରେ ସେ କହୁଥିରେ ଅଛନ୍ତି କି କଣ।
ହୁଁ ହୁଁ। ଭଲ ତମ ଘର ପାଖରେ ହସ୍ପିଟାଲ ଅଛି, ବଜାର ଉପରେ ରହୁଚ, ସବୁସୁବିଧା ଅ ଅଛି, ଭଲ ପାଖାପାଖି ସବୁ ଦୋକାନ ବଜାର ବି ଅ ଛି ତମର କପିଳାସ ସେଇଠୁ ପାଖ।
କପିଳାଶ ସପ୍ତଶଯ୍ୟା, ୱେଟର ପାର୍କ ଗୋଟେ ଅଛି ପାଖରେ।
ହୁଁ ଗଲଣି କେବେ?
ନା ନା ମୁଁ ୱାଟର ପାର୍କ କେବେ ଯାଇନି, କପିଳାସ ସାଇ ମନ୍ଦିର ଯାଇଚି ୱାଟର ପାର୍କ କେବେ ଯାଇନି।
ହୁଁ ହୁଁ। ସାଇ ମନ୍ଦିର ତ ଭଲ ମନ୍ଦିର ଏଟେ ବି ତମ ସେପଟେ ଅଛି।
ହଁ।
ହୋଉ ଆଉ। ତମେ ତ ସବୁଆଡେ ଭଲ ବୁଲିବ ଆଉ।
ହଁ।
ଖବାର କି ପଛ ମେଡିକାଲ ତ ପାଖରେ ମେନ୍ କଥା ଆଉ ଯାହାହଲେ ଟିକେ ଭଲ ମନ୍ଦ ସୁବିଧା ଅସୁବିଧାରେରେ ଚଳେଇବ ପାଖ ଖ
ଏଥିର ଡକ୍ଟର ନଥିଲେ ଡକ୍ଟରକୁ ଆଣନ୍ତି ସେ ଯେଉଁ ପେସେଣ୍ଟ ବା ପାଞ୍ଚ ଛଟା ହୁଅନ୍ତି ସେଇ ପଇସାରେ ଡକ୍ଟର ନେଇଯାଆନ୍ତି।
ଓ ଚଳେଇ ପାରୁନାହାନ୍ତି ମ୍ୟାନେଜମେଣ୍ଟ ଠିକ ସେ କରୁନାହାନ୍ତି ଆଉ।
ହଁ ହଁ ନା। ହଉ ଆଉ ହଉ ମୁଁ ରଖୁଛି କରେ
ହଁ ରଖ।